ଆଁ ହଁ ବୁଢ଼ୀ ଟିଏ ହେଇଥାଅ।
ଆଜ୍ଞା, କଣ କରୁଚନ୍ତି?
ହେଁ ଏ ରୋଷେଇ କରୁଥିଲି।
ଅ ହ
ହୁଁ ଉଁ -
ଆଉ, କଣ କରୁଚନ୍ତି ରୋଷେଇ?
କଁ କରିବା ଆଉ ଇଟିଲି ପିଠା କରିଚି ଆଉ ବୁଟ ଆଳୁ ତରକାରୀ କରିଚି।
ଆଉ ଇଟିଲି ପିଠା ଟା କେମିତି ତିଆରି କରୁଛନ୍ତି ମତେ ଟିକେ କହିପାରିବେ?
ହଁ ହଁ ନିଶ୍ଚୟ, ଇଟିଲି ପିଠ ଇଟିଲି ପିଠା ଆମର ଆଁ ଅରୁଆ ଚାଉଳ ବିରି ଭାଗ ଟିକେ ଅଧିକା ଆଉ ପୁରା ନରମ ପାଇଁ ଟିକେ ସୁଜି ଦରକାରେ - ତାକୁ ବାଟିକି ଉଳେଇକି ଅଧ ଘଣ୍ଡା ପୂର୍ବୁରୁ ରଖିବା -
ଆଜ୍ଞା।
ଠିକ ଆମର ଏବେ ତ ଇଟିଲି ଛାଞ୍ଚ ହେଇଗଲାଣି ନା, ଛାଞ୍ଚରେ ସବୁ ଛା ରେ ଦେଇଦବା ଦେଇକିନା ଗ୍ୟାସ ହଉ ଚୁଲି ହଉ ଆଞ୍ଚ ହଉ ଯଉଥିରେ ବସେଇ ପାରିବେ, ହଁ ବସେଇବା ଆଉ ଦଶ ପନ୍ଦର ମିନିଟ୍ ପରେ ଦେଖିବେ ଇଟିଲି ହେଇଯାଇଥିବ ହଁ ଯଦି ଚାହିଁବେ ଗ୍ୟାସ୍ କମ ଯୋଉ ଜାଳ କମ ଖର୍ଚ୍ଚ କରିବା ପାଇଁ ଇଟିଲି ଚାଞ୍ଚ ତଳେ ଆଳୁ ଯାଇ ପକେଇ ଦେଇ ପାରିବେ, ସିଝି ଯାଇଥିବ ପିଠା କାଢିବେ, ଅଲରେଡି ଜାଇ ବି କାଢିବେ ଆଳୁ କାଢିବେ ଆଉ ଅଦା, ପିଆଜ, ରସୁଣ ସବୁ ମସଲା କରିକି ବୁଟ ଆଳୁ ତରକାରୀ କରିଦେବେ ଇଟିଲି ପ୍ରସ୍ତୁତ ହେଇଗଲା - ବୁଟ ଆଳୁ ତରକାରୀ କି ଇଟିଲି ପିଠା, ହଁ - ଆଜି ମୋ ପୁଅର ବହୁତ ଭଲ ଜାଣିଛ ନା ମୁଁ ବହୁତ ପ୍ରକାର ଆଇଟମ୍ ଶିଖିଚି
ଆଜ୍ଞା ମତେ ଟିକେ ଆପଣ କହିପାରିବେ?
ହଁ ମୁଁ ମାଂସ ଭିତରେ ସବୁ ବନେଇ ପାରିବି ଚିକ୍ କୁକୁଡା ମାଂସ ବନେଇ ପାରିବି ଛେଳି ମାଂସ ବନେଇ ପାରିବି ମାଛ ଫ୍ରାଏ କରିପାରିବି, ଆଉ
କେମିତି କରନ୍ତି ଟିକେ -
ଆଉ ମାଛ ଆମର ହଁ ସେଥେରେ ସବୁ ଗୋଟା ମସଲା ପଡିବ - ମୁଁ ଗୋଟେ ପଟ ଗୁଜୁରାତି କାଠ ମସଲା। ଲବଙ୍ଗ। ମରିଚ ଏସବୁ ତେଲରେ ପକାଇବା ହେବ ଗୋଟା ମସଲା। ଆଉ ଟିକେ ଚିନି ଦିଆ ହବ ଆମର ପିଆଜ ପିଆଜଟା ବହୁତ ପରିମାଣରେ କଟା ହେଇଥିବ। ଆଉ ହଁ ଟମାଟୋରକୁ ଆମେ ବାଟି ଦେଇକି ବାଟିଦବା ପା ପେଷ୍ଟ ଯେମିତି ପେଷ୍ଟ ଟାଇପର କରି ଦେବା।
ଆଜ୍ଞା।
ତାକୁ ପୁରା କ ମସଲା କଷେଇଲା ପରେ ଟମାଟର ଦବା ଟମାଟର ଟା ସିଝିକି କଷି ଗଲା ପରେ। ଆମର ମେଥିପତର ଆଉ ମା ମାଛ ମସଲା ଜାଣିଥିବେ ଏବେ ତ ସବୁ ମାଛ ମସଲା ବାହାରିଲାଣି ମାଛ ମସଲା। ଆଉ ହଉଛି ଆମର ଗରମ ମସଲା ଟିକେ। ପକେଇଦବା ଦେଇକି ତାପରେ ମାଛ ପକେଇଦବା ମାଛ ପକେଇକି। ତାଙ୍କ ପରେରେ ଏପଟ ସେପଟ ଟିକେ କରିବା କରି ସାରିଲା ପରେ କାହିଁକି ଅଲରେଡି ଆଗରୁ ସିଝି ଯାଇ। ମାଛ ମସଲାଟା ସିଝି ଯାଇଥିବ ନା ହଁ। କ ମାଛ ଭିତରେ ପଶିଗଲା ପରେ ତାଙ୍କୁ ବନ୍ଦ କରିଦବା। ଟିକେ ଗରମ ମସଲା ଦବା ତାପରେ ଧଣିିଆ ପତର ଦବା। ଆଉ ଲାଷ୍ଟ କୁ ଆମ ଘର ତିଆରି ଜିରା ଗୁଣ୍ଡ। ଟିକେ ଛିଞ୍ଚିଦବା ଏଥିରେ ବହୁତ ଟେଷ୍ଟ ଲାଗିବ।
ଆଜ୍ଞା ମୁଁ ନିହାତି ବନେଇବି ଆପଣଙ୍କ କଥାରୁ ଜଣା ପଡୁଛି ତରକାରୀ ଟା କେତେ ସୁନ୍ଦର ହେଇଥିବ?
ହଁ ବହୁତ ସ୍ବାଦ ଲାଗିବ ବହୁତ ସ୍ବାଦ ଲାଗିବ। ହୁଁ ହୁଁ ଆଉ ପୋଟଳ, ପୋଟଳ କୁରୁମା କରିପାରିବି। ପୋଟଳ କୁରୁମା ଆଣିଛି ଆଉ ପୋଟଳ ବେସନ କରିପାରିବି ପନିର କରିପାରିବି। ଖାଲି ବେସନ କରିପାରିବି ହ
ଆମେ କେବେ ଯିବୁ ଆମ ଆମକୁ କରିକି ଦେବେ?
ସୋରିଷ ସମସଲାରେ ଛୁଇଁ ତରକାରୀ କରିପାରିବି ଭେଣ୍ଡି ଆମ୍ବୁଲ ତରକାରୀ କରିପାରିବି ଆଉ କଲରା ତରକାରୀ କରିପାରିବି ଆଉ ଆମର ମାଛ ତରକାରୀ କରିପାରିବି ଆଉ ଆମର ହଉଛି ଆଉ
ଯାହା ହଉ ଆପଣ ତ ଏତେ ସବୁ ଶିଖିଛନ୍ତି ଆଜ୍ଞା କୁହନ୍ତୁ।
ଆଉ ବିନା ପିଆଜରସୁଣରେ ବହୁତ ସାରା ଆଇଟମ ସେମିତି କରିପାରିବି ବହୁତ ଜିନ ତରକାରୀ କରିପାରିବି ହଁ ବିନା ପିଆଜରସୁଣରେ ଖାଲି ଅଦା, ଜିରା, ଲଙ୍କାରେ। ପଳ ହେଇ ହେବ ଆମର ପନିର ହେଇ ହେବ ଆଉ ଆମର ଅ ଛତୁ ହେଇ ହବ।
ଯାହା ହଉ ଆପଣ ତ ଏତେ ସରୁ ଆଇ ମାନେ ରୋଷେଇ ଶିଖିଛନ୍ତି ବିନା ପିଆଜ ରସୁଣରେ ବି ଶିଖିଛନ୍ତି ଯାହ ହଉ ଶୁଣିକି ବି ମତେ ବହୁତ ଭଲ ଲାଗିଲା। ଆଉ ମୁଁ ନିହାତି ଭାବରେ ମାଛ ଫ୍ରାଏ ଦିନେ କରିକି ନିହାତି ଭାବରେ ଦିନେ ଖାଇବି।
ଆଜ୍ଞା।
ମୁଁ କହିଲି ଯେ ଆପଣ ମୁଁ ନିହାତି ଭାବରେ କେବେ ମାଛ ଫ୍ରାଏ କରିବି।
ହୁଁ ଆଜ୍ଞା ଆଜ୍ଞା ତିରୁପତି ଯାଇଥିଲେ ଯାଇଛନ୍ତି।
ତିରୁପତି ନାହିଁ ମୁଁ ଯାଇନି ଖାଲି ମୋ ଭାଇମାନେ ଯାଇଛନ୍ତି ମୁଁ ଶୁଣିଛି ତିରୁପତି ମନ୍ଦିର ମାନେ ବହୁତ ପ୍ରସିଦ୍ଧ। ସେଠିମାନେ କ୍ୱାଡୁକ୍ୱାଡୁ ବହୁତ ବହୁ ବହୁତ ଦୂର ଦୂରାନ୍ତରୁ ଲୋକ ଆସନ୍ତି ଆଜ୍ଞା।
ମୋର ବହୁ ଇଚ୍ଛା ଅଛି ଯିବାରେ, ଭାଇଙ୍କି କହିଚି ଭାଇ ସବୁବେଳେ ପଇସା ନାଇଁ ପଇସା ନାଇଁ ମୁଁ କଇଲି ହଉ ପଇସା ନାଇଁ, ମୁଁ ଯେବେବି ନାଇଁ ଡୋରି ତ ଡୋରି ପଇସା ବି ନାଇଁ କହିଲେ ମୁଁ କହିଲି ଆଉ ଦେ ଖ, ମୁଁ ଇନ୍କମ୍ କରେ, ଆ-ଆ ମୋ ରୋଜଗାର ନି ମୁଁ ନିଜେ ରୋଜଗାର କରେ ମୁଁ ନିଜ ଗୋଡରେ ଠିଆ ହୁଏ ତାପରେ ଆମେ ଯିବା ଆଉ। ନା ଅଛି-ଅଛି ମାନସିକ ଅଛି ଆମେ ଯିବୁ।
ଉଁ ଯାହାହେଲେ ବି ଠାକୁର ଆପଣଙ୍କର ଇଚ୍ଛାଟି ପୂର୍ଣ୍ଣ କରିବେ।
ଆଜ୍ଞା।
ଆଜ୍ଞା, ଆଉ କୋଉ
ଆମ ଗୋରୁ ଗାଈ ବହୁତ୍ ହଇରାଣ ହଉଚନ୍ତି ଖାଇଆ ପେଇଁ। ଏଇ ଯୋଉ ବର୍ଷା ହେଇଯାଇଛି ନା ଆମ ବାପା ଛଣ ହଁ ଛଣ ଘୋରେଇ ନଥିଲେ ଆଉ ପାଲ ପକେଇ ନଥିଲେ, ଆଉ ବର୍ଷା ପାଣି ପଶି ସବୁ ଓଦା ହେଇଯାଇଚି ପଚି ଯାଇଚି।
ଏଇ ବର୍ଷା
ଖାଉନାହାନ୍ତି, ତାପରେ ଆମର ନ ଖାଇବାରୁ ଗାଈ କ୍ଷୀର ପୁରା କମ୍ ହେଇଯାଇଚି। ଆଉ ହଁ ହୁଁ ଆଉ ବୋଉ ବସେଇବାକୁ କହୁଚନ୍ତି ବସେଇବି। କଣ ଏତେ ଅଳ୍ପ କ୍ଷୀର ଦହିଛେନା କ୍ଷୀର କରୁନାହାନ୍ତି, ଆଉ ଭାରି ମନ ହଉଚି ଦହି କ୍ଷୀର ଛେନା ଖାଇବା ପାଇଁ କିନ୍ତୁ ଅଳ୍ପ କ୍ଷୀର ଆମେ କ୍ଷୀରଟା ଆଉଟି ଦଉ ଚୁ, ଆଉଟି ଦେଇକି ଛୁଆ ଖାଉଚନ୍ତି ଆମେ ଟିକେ-ଟିକେ ଖାଇଦଉଚୁ। ସରିଯାଉଚି ଆଉ ଛେନା, ଦହି, କ୍ଷୀର କରିବା ପାଇଁ ହଉନି। ଆଉ କିନ୍ତୁ ବହୁତ୍ ମନ ହଉଚି ଆଜି କାକେରା ପିଠା କରି ଖାଇଆ ପେଇଁ କିନ୍ତୁ ଛନା ଯେହେତୁ ନାହିଁ କାକେରା ଆମେ କରି ଖାଇପାରୁନୁ, କେବେ କା
ଆଜ୍ଞା-ଆଜ୍ଞା ବହୁତ୍ ଥର ଖାଇଚି, ମତେ କା କରା ବହୁତ୍ ଭଲ ଲାଗେ, ଆଉ ଛେନା ମତେ ଖାଲି ଛେନାରେ ମାନେ ବହୁତ୍ ଭଲ ଲାଗେ।
ଆଉ ନଡିଆ ଶୁଭ ଫଳ ତ ଜାଣିଥେବେ, ଦାଶିଆ ବାଉରି ହାତରୁ ଜଗନ୍ନାଥ ଛଡେଇକି ଖାଇ ଥିଲେ ନଡ଼ିଆ। ଶବରଙ୍କ ହାତୁରୁ ଆମର ସେ ଭାଗ୍ୟ ଏମ୍ତି ତହେନେ ଆମେ ଏନ୍ତି ଠାକୁରଙ୍କୁ ସ୍ମରଣ କରନ୍ତେ ଆମ ହାତୁରୁ ଏମ୍ତି ଜଗନ୍ନାଥ ଆସି ନଡ଼ିଆ ନେଇଯାଆନ୍ତେ, କେତେ ଭଲ ହୁଅନ୍ତା କେତେ ଭାଗ୍ୟ ହୁଅନ୍ତା ଆମର।
ଆଜ୍ଞା, ସେ ଭାଗ୍ୟ କାହିଁ ଆମର।
ହଁ ସେଇଟା ବି ସତ କଥା, କାହିଁ ଆମ କାହିଁ ଦାସିଆ ବାଉରି କାହିଁ ଆମେ। ଛାରେ ଆମେ ମଣିଷ। ଏ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବେ ତୁମେ ହଁ। ଏ ଜଗନ୍ନାଥ ଗୋଟେ ଚାହୁଁଚନ୍ତି ହଁ। ଅନାଥର ନାଥ ଜଗନ୍ନାଥ। କାହିଁ କୋଉଠି ଆମ କଥା ଶୁଣୁଚନ୍ତି କାଳିଆ ସାଆନ୍ତ ଆମ କଥା ଟିକେ ଶୁଣନ୍ତେ ହେଲେ। ଆମୁକୁ ଘଣ୍ଟ ଘୋଡେଇ ସେମ୍ତି ରଖିଥାନ୍ତୁ, ସୁଖେରେ ହଉ ଦୁଖେରେ ହଉ ଭଲେରେ ହଉ ମନ୍ଦେରେ ହଉ। ସେନ୍ତି ତାଙ୍କ ଶୁଭ ଦୃଷ୍ଟି ଆମ ଓପରେ ସବୁ ବେଳ ପାଇଁ ଏମ୍ତି ହିଁ ଥାଉ।
ଆଜ୍ଞା।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ହଁ, ଆଉ। କାହିଁ କାଳିଆ ସାଅନ୍ତ ତ ଭାରି । ହ ଟେଲିଭିଜନ ଦେଖୁଥିବେନା ସିଧାପ୍ରସାରଣ ଦଉଛନ୍ତି, ଆ ଜଗନ୍ନାଥ ଧାମ ହଁ ଜଗନ୍ନାଥ ଧାମ ହଁ। ଜଗନ୍ନାଥ ଧାମ ଦଉଛି, ହଁ। ହଁ ଆମ ମାଆ, ଆମ ବାବା ସବୁ ଦେଖୁଛନ୍ତି ଜଗନ୍ନାଥ ଧାମ ଦ ଆମେ ସବୁ ଏପଟେ ଓଡିଆରେ ଦେଖୁଛୁ ସିଧା ପ୍ରସାରଣ କରୁଛନ୍ତି, ଆମର ଏଇ ହିନ୍ଦୀରେ। କରୁଛନ୍ତି। ବାହାରକୁ ସବୁ ଇଏ ହଉଛି, ସବୁ ଦେଖୁଛନ୍ତି ବାହାର ଲୋକ ବି ପୁରା, ଆଉ ବାହାର ଲୋ ବାହାର ଲୋ କ ବହୁତ ବି ଆସୁଛନ୍ତି, ଆମ ଜଗନ୍ନାଥ ଧାମକୁ।
ମାନେ ଆଜ୍ଞା ବହୁତ ଆଡ଼ୁ ଆସନ୍ତି ବି ବାହାରୁ, ଆଜ୍ଞା।
ଭଗବାନ ସେମିତି ମନସ୍କାମନା ପୂରଣ କରନ୍ତୁ, ଯେମିତି ମୋ ମନସ୍ କାମନା ପୂରଣ କରିଛନ୍ତି। ଆଉ ଗୋଟେ ଠାକୁରଙ୍କୁ ମାଗୁଛି, ମୋ ପୁଅକୁ ଏମିତି ସବୁବେଳେ ସଦ୍ ବୁଦ୍ଧି ଦିଅ ବୁଦ୍ଧି ଦିଅନ୍ତୁ, ଆଉ ଏମିତି ବାଳୁ ଚଗଲା କରୁଛନ୍ତି ସେଇଟା ନ କରନ୍ତୁ, ମତେ ବହୁତ ହଇରାଣ କରୁଛି, ସମସ୍ତେ ସେଇଟାକୁ ମାନେ ଦୁଷ୍ଟ ହେଲେ, ହଁ ଏ ଦୁଷ୍ଟ ହେଲେ କେ ବଡ ଲୋକ ଭଲ ପାଇବେନି ନା।
ଆଜ୍ଞା।
ହୁଁ।
ନାଇଁ ଛୋଟ ବେଳେ ତ ସମସ୍ତେ ଦୁଷ୍ଟ ଥାଆନ୍ତି, ଆପଣ ବି ଦୁଷ୍ଟ ଥିବେ ଛୋଟବେଳେ।
ହୁଁ-ହୁଁ, ଆଉ କଣ କରିବା? ଏଇତ ଜୀବନ ଆଉ। କଣ କରିବା? ସୁଖ ଦୁଃଖ ଚାଲିଛି ଆଉ।
ଆଜ୍ଞା।
ହ-ହ-ହୁଁ-ହୁଁ।
ଆଉ ଆପଣ କେବେ ସନ୍ତୋଷୀ ମା ମନ୍ଦିର ଯାଇଛନ୍ତି?
ନା ମୁଁ ସନ୍ତୋଷୀ ମା ମନ୍ଦିର ଯାଏନି, ସେ ବାଟେ ବହୁ ଥର ଯାଇଛି, କିନ୍ତୁ ଠାକୁରଙ୍କୁ ଦର୍ଶନ କରିନି। ଆଉ ଆମ ଗାଁରେ ଆଗେ କରୁଥିଲେ, ସବୁ ସନ୍ତୋଷୀ ମା ଓସା ଦେଖିଛି ଜାଣିଛି। ଆଉ ମ ଏରା ତ ସେପଟେ ନଥିଲା, ମୁଁ ଯାଇନି ମନ୍ଦିର ତ କରନ୍ତି, ଏଥର ଗଲେ ହ-ହ ଠାକୁର ଓସା କଲେ ପଖାଳ ଖାଆନ୍ତିନି, ଆଉ ଖଟା ଖାଆନ୍ତିନି ହଁ-ହଁ। ଆଉ ମୁଁ ତ ଖଟାକୁ ଛାଡିକି, ହଁ ହଁ ଖଟାକୁ ଛାଡି ରହିପାରିବିନି, ସେତେବେଳେ ଛୋଟ ଥିଲି ନା ଜାଣିନଥିଲି।
ଖଟା ଖାଇ ଖାଇଲେ ଚଳିବ, ହେଲେ କିନ୍ତୁ ଶୁକ୍ରବାରିଆ ଖଟା କଣ ବାସ୍ ସି ଜିନିଷ ଆଉ ଏସବୁ ଖାଇବା କଥା ନୁହଁ। ଆଉ ପିଆ ଜ ରସୁଣ ଶୁକ୍ରବାରିଆ କାହିଁକି ନା, ମୋ ମା ବି କରନ୍ତି ଓଷା
ହଁ କିନ୍ତୁ ଉଷୁନା ଖାଇପାରିବେ, ପିଆଜ ରସୁଣ ଖାଇ ପାରିବେନି
ଉଷୁନା ଖାଇପାରିବେ, କାହିଁକି ନା ମୋ ମାଆଙ୍କୁ ମୋ ମାଆଙ୍କର କିଛି ଅସୁବିଧା ଥିଲା, ସେଥିପାଇଁ ମା ତାଙ୍କୁ ନିଜେ କହିଥିଲେ। ତୁ ଉଷୁନା ଖା, ଚଳିବ ତୋର ଉଷୁନା ଖାଇଲେ କିମୁ କିନ୍ତୁ ଖଟା ଆଉ ପିଆଜ ରସୁଣ ଆମିଷ ଖାଏନି
ହଁ-ଆ-ହଁ-ହଁ-ନା ମୁଁ ଶୁକ୍ରବାର ବି ଖାଇଏନି ପିଆସୁଣ ଖାଇନି ଖ ଖଟା ଖାଏ ପିଆଜସୁଣ ଖାଏନି। ଯେହେତୁ ମୁଁ ଜୟଗୁରୁ ଦୀକ୍ଷା ନେଇଛି। ଆଉ ମୁଁ ଖାଏନି ହଁ।
ମାଆଙ୍କର ତ ଖଟା ହଉଛି ବହୁତ କୋପ ମା ଖଟା ଖାଇ ଯାଇଥିବେ ନାହିଁ ମା ମା ଜାଣିପାରିବେ ମାନେ ପାଖରେ ହିଁ ବସେଇ ଦିଅନ୍ତିନି। ଖଟାକୁ ଛୁଇଁବା ମନା ଶୁକ୍ରବାର ବି।
ଆଜ୍ଞା ଆଜ୍ଞା। ହଁ ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ମୁଁ ଏଇଟା ମନେ ରଖିବି ଯେବେବି ଯିବି। ଆଉ ଖଟା ଖାଇକି ଯିବି ନାହିଁ ଆଜ୍ଞା ଯେବେ ବି ଯିବି ଆଜ୍ଞା ଯିବି। ଆଜ୍ଞା ରଖୁଛି ହଁ ହଁ।
ଧନ୍ୟବାଦ।